ହାଲୋ ହଁ କ୍ଲିଅର୍ ଶୁଭୁଚି। ଆ-ଏମିତି ଗଡୁଚି। ତମେ କଣ କରୁଚ?
ମୁଁ ଏଠି ବସିଚି ଆଉ।
ଓ- ହଁ। ଖିଆ ପିଆ ସରିଲାଣି? କଣ ନିଜେ ରୋଷେଇ କରିଥିଲା ନା ମାମା ଫାମା କିଏ କରିଥିଲେ?
ନାହିଁ ଆଜି ମା କରିଦେଇଥିଲା କିନ୍ତୁ ମୁଁ ପ୍ରାୟ ଟାଇମ୍ ରୋଷେଇ କରିଦିଏ ଆଉ।
ହଁ ରୋଷେଇ କରିବାକୁ ଭଲ ଲାଗେ ବୋଧେ।
ହଁ ହଁ ବହୁତ ଭଲ ଲାଗେ। ସବୁପ୍ରକାର ରେସିପି ଟ୍ରାଏ କରେ ପ୍ରାୟତଃ ଜାଣିନି କିନ୍ତୁ କରିବାକୁ ଟ୍ରାଏ କରେ ଆଉ ଯୋଉଟା କରେ କରେ ନହେଲେ ମାଁ କୁ ପଚାରିଦିଏ। ମତେ ରୋଷେଇରେ ଯାହା ଦେଲେ ବି ମୁଁ ଭଲ କରିଦେବି।
ଭଲ ମୁଁ ନିଜେ କହୁନି ଭଲ କରିଦେବି ମାନେ ଇଣ୍ଟରେଷ୍ଟ ଲାଗେ କରିବାକୁ ଆଉ।
ଆମିଷ ରୋଷେଇ କଣ ପାରିବ ମାନେ ଚିକେନ କି ମଟନ?
ହଁ ମଟନ୍ ଟା ଏତେ ଖାସ୍ କରିପାରିବନି ହଁ ମାଛ କରିଦେବି ଚିକେନ କରିଦେବି ଅଣ୍ଡା କରିଦେବି। ମଟନ ଟା ଏତେ ଖାସ୍ କରି ପାରିବିନି।
ମତେ ଟିକେ ଚିକେନ କେମିତି କରନ୍ତି ରେସିପି ଟା ବତେଇ ପାରିବ ତାର।
ହଁ ଚିକେନ ତ ମୁଁ ଯେମିତି ସିମ୍ପଲ ରେ କୁହେ ମୁଁ ସେମତି କହୁଛି।
ହଁ!
ହଁ ଚିକେନ ତ ବହୁତ ପ୍ରକାର ତମେ ଚାହିଁଲେ ସେ ଅଛି ଦହି ହେରିକା ପକେଇ ବି କରିବ ହେବ ମୁଁ କିନ୍ତୁ ସିମ୍ପୁଲ ପୁରା ଘରେ ଖାଇଲା ଭଳିଆ କରିଦିଏ। କିଛି ନାହିଁ ମସ ମସଲାରେ ମୁଁ ପିଆଜ କେବଳ ନିଏ ଅଲଗା ବାଟିବା ପାଇଁକା। ମାନେ ଖାଲି ପିଆଜ ଆଉ କାଟିକି ମୁଁ ଅଲଗା ଗ୍ରାଇଣ୍ଡିଙ୍ଗ କରିଦିଏ ବାକି ଆଉ ଗୋଟେ ଗ୍ରାଇଣ୍ଡିଙ୍ଗ ରେ ଅଦା, ରସୁଣ ଆଉ ହଁ ଅଦା ରସୁଣ ଏନ୍ତି ଗୋଟା ମସଲା ଯଦି ଯାହର ଥିବ। ଡାଲଚିନି ଗୁଜୁରାତିରେ ଯଦି ଥିବ ତ ତାକୁ ଗ୍ରାଇଣ୍ଡିଙ୍ଗ ରେ ଅଲଗା ଗୋଟେ ପେଷ୍ଟ କରିଦିଏ ତାପରେ କରେଇରେ ତେ ହଁ ସେ ବଟା ମସଲାରେ ଗଲା। ତାପରେ ଗ୍ୟାସ ଅନ୍ କରି ହଁ ମୁଁ କହୁଛି ପ୍ରୋସେସ ଟା ସୁନ ତ?
ହ
ହଁ ତ କରେଇ ବସେଇଲା ପରେ ତା ଦେହରେ ତେଲ ଟିକେ ପକେଇକି ଯେତିକ ଗୋଟା ମସଲା ଥିବ ଯେମିତି ଆମର ତେଜପତ୍ର ରହିଲା। ହ ତାପରେ ରହିଲା କଣ ଡାଲଚିନି, ଲବଙ୍ଗ, ଗୁଜୁରାତି ଏଗୁରା ପକେଇବ ସି ଟିକେ ହେଲା ପରକୁ ସେଥିରେ ପକେଇଦବ କଣ? ନା ଆମର ଯୋଉ ପିଆଜ ତମେ ରଖିଥିବ ଗ୍ରାଇଡିଂ କରିକି ତାକୁ ପକେଇଦବ। ସେ ଟିକେ ପିଆଜ ର ସ୍ମେଲଟା ହଁ ସେ ମସଲା ଟା କଷା ହୁଏ ନା। ତ ପିଆଜର ଗୋଟେ ସ୍ମେଲ ଥାଏ ସେ ସ୍ମଲ ଟା କଟିଗଲା ପରେ ଏଥିରେ ଅଦା ର ପକେଇବ ତାକୁ ଭଲ କିନା କଷିବ ପନ୍ଦରରୁୁ କୋଡିଏ ମିନିଟ୍ ପର୍ଯ୍ୟନ୍ତ। ତାର ବି ପଞ୍ଚା ସ୍ମେଲ ଟା ଗଲା ପରେ ସେ ଦୋଇକି ରଖିଥଥିବା ଯୋଉ ଚିକେନ ଟାକୁ
ହଁ।
ଯୋଉ ରହେ ଗୁଣ୍ଡ ମସଲା ଯେମିତି ଧନିଆ ପାଉଡର ହେଲା ଜିରା ପାଉଡର, ଚିକେନ ମସଲା, ମିଟ୍ ମସଲା। ଏଟା ସବୁ ପକେଇକି ତାକୁ ଭଲ ଭାବରେ କଷିବେ କଷିଲେ ବହୁତ ଟାଇମ ଯାଏ କସିବାକୁ ପଦିବ କାହିଁକିନା ଚିକେନ ଟା ବି ସିଝିବ ତା ଦେହରେ ଯଦି ଆଳୁ ପକେଇଥିବ ଆଳୁକୁ ଅଲଗା ଛଣିକି ତା ଦେହରେ ପଡେ।
ଟିକେ ଟିକେ ମୁଁ ବୁଝିପାରିଲିନି ମସଲା କଷିଲା ପରେ ଚିକେନ ପକେଇବି ନା ଆଗେ ଚିକେନ କରି ତାପରେ ମସଲା ପକେଇବି?
ନା ନା ନା ନା ମସଲା ଟା ଆଗେ କଷିବ। ମସଲା ର କଞ୍ଚା ସ୍ମଲ ଟା ଗଲା ପରେ ତା ଦେହରେ ଚିକେନ ଟା ଆଡେଇକି ଚିକେନ ସହ ଏଠୁ ମସଲା କୁ ପୁଣି କଷା ହୁଏ। ହାଲକା ହାଲକା ପାଣି ଦିଆଇକି କଷାଏ ଆଗେ କିନ୍ତୁ ମସଲାର ଯଦି କଞ୍ଚା ସ୍ମଲ ଟା ନଯିବ ନା ତ ସିଏ ମସଲା ମସଲା ପାଟିକି ଲାଗିବ।
ତାର ଗୋଟେ ବାସ୍ନା ବାହାରେ କି ମସଲା କସା ହେଲା ବେଳେ।
ହଁ ବହୁତ ସୁନ୍ଦର ବାସନା ସବୁ ମସଲା ଯଦି ମିକ୍ସ ହୁଏ ନା। ସେ ବଢିଆ ସୁନ୍ଦର ବାସ୍ନା ଟା ହୁଏ ତ ତାକୁ ବହୁତ ଟାଇମ କସିଲା ପରେ ସେଥିରେ ଗରମ ପାଣି ଦେଇକି ଫୁଟାଯାଏ, ସେ ଫୁ ଟିଲା ପରେ ସେ ତମର ଟିକେ ତା ପରେ ଧନିଆ ପତ୍ର ପକେଇକି। ଆରାମସରେ ସର୍ଭ କରିପାରିବ ବା ଖାଇପାରିବ ଆଉ।
ହେଇଗଲା ଏତେ ଜଲଦି?
ହଁ ନାଇଁ ଯେତେ ଜଲଦି କହିଲି ସେତେ ଜଲଦି ହବନି, ମୁଁ ପ୍ରୋଶ ସେସଟା ଜଲ୍ଦି କହିଲି ନା ତ ତାକୁ କସିବାକୁ ଟାଇମ ଲାଗିଥାଏ।
ହଁ ତା ସାଧାରେ ବି ସେମିତି ନା ଧର ସୋଇୟା ବଡି ତରକାରୀ କରିବା।
ହଁ ସେଇ ପ୍ରୋସେସରେ କରିପାରିଲ। ନାଇଁ ସୋୟା ବଡ଼ିରେ ବି ଆମେ ଚିକେନ ପକୋଡା କରିପାରିବା, ତା ରେସିପି ମୁଁ ତମକୁ କହୁଛି ଯେମିତି ଚିକେନ ପକୋଡା ଥାଏ, ସେମତି ଚିକେନ ପକୋଡା ହଁ ଚିକେନ ପକୋଡା ଟେଷ୍ଟ ବି ଆସିଯିବ। ହଁ ଯେମତି ଚିକେନ ପକଡା ହୁଏ। ସୋୟୋ ବଡ଼ିରେ ମୁଁ ଆପଣଙ୍କୁ କହୁଛି ଆପଣ ଥରେ ଟ୍ରାଏ କରିବେ ଘରେ ବହୁତ ଟେଷ୍ଟି ଲାଗିବ। ତ ଚିକେନ ତ ନର୍ମାଲି ଆସେ ଛୋଟ ଛୋଟ ପିସ ରେ ସେ ପକଡା ହେବା ପାଇଁକା। ତ ସେମିତି ଟିକେ ବଡ ସାଇଜ ର ସୋୟା ବଡି ତାକୁ କଣ କରିବେ ନା ଗରମ ପାଣି ରେ କିସ୍ ତ ମୁଁ ବିଗେଇ ଦେବେ ବିଗେଇଦେଲ ସେଟା କଣ ହେଇଯିବ ନା ବହୁତ ନରମ ହେଇଯିବ। ହଁ ତାକୁ ଟିକେ ଛାଣିକି ଅଲଗା ଜାଗାକୁ ରଖିଦେବେ।
ହଁ।
ଏବେ ଆଉ ଗୋଟେ ବାଉଲ ରେ ବା ଗୋଟେ ଜାଗାରେ ନେବେ କଣ? ନା ସେଇ ସୋୟା ବଡିକି ନେଇଯିବେ ତା ଦେରେ କର୍ଣ ଫ୍ଲୋର। ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ମିଟ୍ ମସଲା। ଯାହା ଆପଣଙ୍କର ମସଲା ପକେଇବାର ଥିବ ଟିକେ ପକେଇଦେବେ, ଅଦା ରସୁଣ ଟିକେ କେ ପେଷ୍ଟ କରିଥିବେ ତାକୁ ଏଥିରେ ପକେଇଦେବେ ତା ଦେହରେ ଆମର ରହିବ ଚିଲି ସସ୍ ଟିକେ।
ଟିକେ କର୍ନଫ୍ଲୋର ପାଉଡର ସେଟା କଣ ବେସନ?
କଣ କହିଲେ?
ଆପଣ ଯୋଉ କହିଲେ କର୍ନଫ୍ଲୋର୍ ପାଉଡର ପଡିବ ସେଟା କଣ ବେସନ ନା କଣ ମଇଦା?
ନା ନା ବେସନ ଅଲଗା କର୍ନଫ୍ଲୋର ପାଉଡର ଅଲଗା କର୍ନଫ୍ଲୋର ପାଉଡର ଯୋଟା ମକା ରୁ ତିଆରି ହେଇଥାଏ। ବୁଝିପାରିଲେ ବେସନ ଟା ଗୋଟେ ଡାଲି ରୁ ହଁ ମାର୍କେଟରେ ଆରାମ ସରେ କର୍ନଫ୍ଲୋର ପାଉଡର କହିଲେ ସେ ମିଳିଯିବ। ସେଇଟା ଆକ୍ଚୁଆଲି କହିଁଲେ ଏଟା କ୍ରିସ୍ପି ଲାଗେ କ୍ରିସ୍ପି ମାନେ ଯୋଟା ଆମେ କୁରକୁରୀ ଖାଉଛେ ମଚ ମଚ ମଚ ମଚ ଲାଗୁଛି ତ ସେମିତି ପକୁଡି ତ ବେସ ବେସନ ରେ ହୁଏ ହଁ ବେସନ ରେ ହୁଏ ପକ କୁଡ଼ିଟା ସେଟା ତ ପାଟିକି ନର୍ମାଲ ସେଟା ଲାଗେ ସେତ କ୍ରିସପି ଲାଗେ ତ ସେଇଟା କର୍ନଫ୍ଲୋର୍ ପକାଯାଏ।
ହଁ।
ତ ସେଇଟା ପକେଇକି ସୋୟା ସସ୍, ଚିଲି ସସ୍, ଟମାଟୋ ସସ୍ ପକେଇ ତାକୁ ଭଲରେ ଗୋଳିଦେବେ। ତାପରେ ଗୋଟେ କରେଇରେ ତେଲ ପକେଇକି ଯେମିତି ପକୋଡା ଛାଣୁଚ ବା ପକୁଡି ଛାଣୁଚ। ସେମିତି ଗୋଟେ ଲେଖା ପକେଇକି ଛାଣିକି ସସ ସାଙ୍ଗରେ ଟେଷ୍ଟ କରିକି ଖାଇବେ ବହୁତି ଟେଷ୍ଟୀ ଲାଗିବ, ଯଦି ଆପଣ ଧନିଆ ପତ୍ର କି ପୋଦିନା ପତ୍ର ଚାହୁଁଥିବେ ଆଡ କରିବାକୁ ଏକ୍ସଟ୍ରା ବି ଆଡ କରିପାରିବେ ଗୋଳିଲା ଭିତରେ।
ଓ ଆଚ୍ଛା ଆଚ୍ଛା ଏତେ ସୁନ୍ଦର ରେସିପିଟେ ତାହେଲେ। ମୋର କଥା ଥିଲା ଯୋଉ ଚିକେନ ତରକାରୀ ଯେମିତି ହେଲା। ସୋୟାବଡି ସରକାରୀ ସେମିତି ହବ ନା ସେଇ ଆଉ ଅଲଗା ପ୍ରୋସେସ କଣ ଅଛି ତାର?
ହଁ ସେମିତି ହେଇପାରିବ ଏଇ ଯେ ଚିକେନ ଟା କସିବାକୁ ଟିକେ ଟାଇମ ଲାଗିଲା। ଆମେ କଣ କଲେ ମସଲା ଟା ରିପେୟାର କଲେ, ନା ସୋୟାବଡ଼ି ଟା କଷା ଯାଏନି। ଏତେ ସମୟ କଷା ଯାଏନି କାହିଁକିନା ସୋୟାବଡ଼ି ଗରମ ପାଣିରେ ଅଲରେଡି ପଡିଥାଏ ନା ତ ସେ ଅଲରେଡି ନରମ ହେଇଯାଇଥାଏ।
ସୋୟାବଡି
ହଁ କୁହ?
ସୋୟାବଡି ର କିଛି ରେସିପି କହିପାରିବେ କି?
ସୋୟାବଡି କହିଲି ତ ସୋୟବଡିରେ ତ ସେ ପକୋଡା ହେଇପାରିବ। ତାପରେ ସୋୟବଡି ତ ନର୍ମାଲ ରେସିପି ବି ହେଇପାରିବ।
ସୋୟାବଡି ର ତରକାରୀ ତ କେମତି ରୋଷେଇ ବିଷୟରେ ମୁଁ ପଚାରୁଛି ଆପଣଙ୍କୁ ତା ରେସିପି ଟା କୁହନ୍ତୁ?
ହଁ ତମେ ସେମତି ଯେମତି ମସଲା ପ୍ରିପାର କଲ ଅଲଗା ପିଆଜ ରସୁଣ ଅଦା ବାଟିଦବ ତାକୁ କରେଇରେ ତେଲ ପକେଇକି ଗୋଟେ ମସଲା ଯଦି ଚା ପକେଇ ପାରେ ନା ନର୍ମାଲ ମସଲା ଟା କ ସି ଦବା ସେମିତି କିନ୍ତୁ ମାନେ ଚିକେନ ଟା ଯେତେ ସମୟ କଷିଲ ସେଟା କ ପଡିବନି ଗରମ ପାଣିରେ ଅଲଗା ଗୋଟେ ଗୋଟେ କଣ କରିଥିବ ନା ସୋୟାବିନ କି ଆ ତ ଦିହରେ ବତୁୁରେଇ ଦେଇଥିବ କିଛି ସମୟ ପରେ ସେ ଫୁଲି ଯାଇଥିବ। ତ ସେରେ ଛାଣିକି ଅଲଗା ଗୋଟେ ଜାଗାକୁ ରଖିଦେଇକି ଗୋଟେ କରେଇରେ ସୋୟାବଡି କି ତେଲରେ ଭାଜିବାକୁ ପଡେ। ବୁଝିପାରିଲେ ତେଲରେ ତେଲ ସାଙ୍ଗରେ ଆଳୁ ବି ତମେ ଚାହିଁଲେ ସେଇଠି ଏକା ସାଙ୍ଗରେ ଭାଜି ପାରିବ। ତା ଦ୍ୱା ସୋୟାବଡି ଆଉ ଆଳୁକୁ ତେଲରେ ଭୁ ଭାଜି ଦେଇକି ତାପରେ ଯୋଉ ମସଲା କସାର ଥୁବା ଦେହରେ ପକେଇକି କଷିକି ପାଣି ଦେଇଦଲେ ଗରମ ପାଣି ସେ ହେଇଯିବ ତରକାରୀ।
ସୋୟାବଡି ତକାରୀ ଟେଷ୍ଟ ଲାଗିବ ତ?
ବୋହୁତ ଟେଷ୍ଟ ଲାଗିବ ପୁରା ଚିକେନ ତକାରୀ ଭଳି ହିଁ ଲାଗିବ।
ହଁଁ ଆଚ୍ଛା ଆଚ୍ଛା ହେତେ ରୋଷେଇ ଜାଣିଚନ୍ତି ତାହେଲେ ଆଉ ଯୋଉ ହୋଟେଲ କରନ୍ତି ଯୋଉ ଦେଖିସନ୍ତି ଆପଣ ଯୋଉ କଣ କଲା ବୋଲି ମାନେ ଗୋଟେ ଡିଜାଇନ ଟାଇପର କରନ୍ତିନି ଚିକେନ ତରକାରୀ କ୍ରିମି ପକେଇ ଦେବେ ତାଧେରେ ଲଲିପପ୍ ଚିକେନ ଲଲିପପ୍ ସେମିତି କଣ
ସେମିତି କିଛି ଟ୍ରାଏ କରିନି କିନ୍ତୁ ଏବେ ଭାବିଚି ଟ୍ରାଏ କରିବି ବୋଲି ରେସିପି ଦେଖିଥେଲି। ସିଏ ଆକ୍ଚୁଆଲି କଣ କରନ୍ତି ନା ଚିକେନର ଲେଗ ପିସ୍ ଗୁରାକ ସବୁ ଆଣିକି
ହଁ।
ତାକୁ ସିଜେଇ ଦିଅନ୍ତି ଚିକେନକୁ ନର୍ମାଲି। ତ ସିଜେଇଲା ପରେ ସେ ପୁରା ନରମ ହେଇଗଲା ପରେ ତାକୁ ତା କଣ୍ଟାରୁ ହିଁ ସବୁକୁ ମାଂସକୁ କାଢି ଦିଅନ୍ତି ତା ଧିଅରେ ଗୋଟେ ସିଜା ଆଳୁ ସିଜା ଆଳୁ ଆଉ ସେ ଯୋଉ ହଁ ଆଳୁ
ହଁ।
ସିଜା ଆଳୁକୁ ଆଉ ସେ ମାଂସକୁ ଚକଡନ୍ତି ତା ଦେହରେ ଯାମର ତିକ ସବୁ ମସଲା ରହିଲା ଧନିଆ ପାଉଡର ଜିରା ପାଉଡର ମିଟ୍ ମସଲା ଯା ରହିଲା। ତାଧେରେ ପକେଇକି ଟିକେ ସୋୟା ସସ୍ ଟମାଟୋ ସସ୍ ଚିଲି ସସ୍ ପକେଇକି ଗୋଳେଇ ଦିଅନ୍ତି।
ହଁ।
ଟା ବାହାରିଥାଏ ତାର ଲେଗ ପିସରୁ ସେଥେରେ ଲଲିପପ୍ ହାଁ ଯେମିତି ଲଲି ଯୋଉ ପଟେ କାଠି ଧରନ୍ତି ତା ଉପରେ ଥାଏ। ତ ସେଇ ସେପର ଦିଆ ହେଇକି ତା ତାକୁ କଣ କରନ୍ତି ନା କର୍ଣ୍ଣଫ୍ଲୋରରେ ଆଗେ ଗୋଳାନ୍ତି।
ହୁଁ।
ପାଉରୁଟି ଗୁଣ୍ଡ ଆମର ଆସେ ତ ସେତେରେ ମାଇଲେ ଧିକ କ୍ରିସ୍ ତି ଲାଗେ ତ ତାଧେରେ ଗୋଳେଇକି ଛାଣିଦଲେ ହେଟା ହେଇଯାଏ ଆମର କଣ ଚିକେନ ଲଲିପପ୍।
ମାନେ ଟୋଟାଲ୍ ମାଂସ କାଢିଦବା କଣ୍ଟାରୁ
ହଁ ଟୋଟାଲି ମାଂସଟା
କୁମ୍ପିଲେ ଯୋଉ ଝଡି ଯିବନି ମାନେ ଗଳି ପଡିବନି ଝଡି ଯିବନି।
ନା ନା ସିଏ ଥାଏ ନା ଇଠାଳିଆ ଅଂଶ ଆମର କର୍ଣ୍ଣଫ୍ଲୋର ଲାଗିଲା ନା କର୍ଣ୍ଣଫ୍ଲୋରଟା ଇ ଠାଳିଆ ଅଂଶଟା ତ ସେ ଜାବୁଡିକି ଧରେ। ସେଥିପାଇଁ କର୍ଣ୍ଣଫ୍ଲୋରଟା ଦିଆଗଲା ନା ଟାଇଟ୍ ହେଇିକି ରହିବ ବୋଲି।
ହଁ ଆଚ୍ଛା ଆଚ୍ଛା। ତମୁକୁ କେବେ ଟ୍ରାଏ କରିଚି କି ଘରେ।
ନାଇଁ ଟ୍ରାଏ କରିନି କିନ୍ତୁ ଏବେ ରେସିପିଟା ଥିଲି ନା ତ ଭାବିଚି ଆରି ଭିତରେ ର ସଣ୍ଡେ ଆସ ଚି ସଣ୍ଡେ କୋଉ ଟ୍ରାଏ କରିବି ଆଉ।
ଏଇ ରବିବାର ତାହେଲେ ଫାଇନାଲ କରୁଚନ୍ତି ହଁ ରବିବାର ତ କାଲି କାଲି ମତେ ଡାକୁଚ ତାହେଲେ।
ହଁ ଇନଭାଇଟ୍ ରହିଲା ଆପଣଙ୍କ ସ୍ପେଶାଲ ରେସିପି।
ଆଉ ଯୋଉଠି ଚିକେନ ଦିଅ ମୁଁ ସେଇଠିକି ପଳେଇବି। ମତେ ଭଲ ଲାଗେ ବୋହୁତ ହି ବୋହୁତ ଭଲ ଲାଗେ।
କେମିତି କଣ କଷା ଖାଆନ୍ତି ତା ତରକାରୀ ଭଲ ଲାଗେ?
ମତେ ଚିକେନର ଯାହା କରିକି ଦବ ମୁଁ ଖାଇଦେବି। କଷା ଖାଇଦେବି ତରକାରୀ ଖାଇଦେବି। ଖାଲି କଞ୍ଚା ଛାଡିକି।
ମୁଁ ଶୁଣୁଚି ପୁଅମାନେ ଭଲ ବିରିୟାନୀ ବନାନ୍ତି ବିରିୟାନୀ ଜାଣିଚନ୍ତି ରେସିପି।
ବିରିୟାନୀ ମୁଁ ଜାଣିନି କିିନ୍ତୁ ମୁଁ ଖାଏ ବୋହୁତ ଆପଣ ଜାଣିଚନ୍ତି ବିରିୟାନୀ ରେସିପି। ମୁଁ ରୋଷେଇ ହିଁ ଶିଖିନି ଜାଣିନି ଜାଣିଥିବେ ରେସିପି।
ହଁ ବିରିୟାନୀ ରେସିପି ବୋହୁତ ସିମ୍ପଲ୍ ଥାଏ। ଯେମିତି ଆମର ଚିକେନ ଏରିକା କଷା ହେଇଯାଇଛି। ସେମିତି ବାସ୍ ଗୋଟେ ଜାଗାରେ କଷା ହେଇଯିବ। ତାର ଅଲଗା ଗୋଟେ ଜାଗାରେ ଆମର ବାସୁମତି ରା ଇସ୍ ଗୋଟେ ଏ ଏବେ ବିରିୟାନୀ ରାଇସ୍ ବି ଆଣିଲେ ହବ।
ମାନେ ଭାତ ଚାଉଳ ଗୋଟେ ମିନିଟ ଭାତ ଚାଉଳ ଅଲଗା ବିରିୟାନୀ ଚାଉଳ ଅଲଗା ଅଛି।
ହଁ ହଁ ସବୁ ଚାଉଳ ଅଲଗା ଅଛି। ଆମର ଯେମିତି ଅରୁଆ ଚାଉଳ ଉଷନା ଚାଉଳ।
ହଁ ହଁ ସେ ବିରିୟାନୀ ପାଇଁ ଗୋଟେ ତାର ପର୍ଟିକୁଲାର ଚାଉଳ ଅଛି ନା।
ପାର୍ଟିକୁଲାର ଚାଉଳ ଅଛି। ସିଏ ବି ବହୁତ ବଡ ବଡ ସାଇଜ ର ଆମ ନର୍ମାଲ ଭାତଠୁ। ତ ସେ ସାଇଜର ଅଛି। ତ ତାକୁ ଗରମ ପାଣିରେ ସବୁ ଗୋଟା ମସଲା ଟିକେ ଘିଅ ଅଏଲ ଏମି ସବୁ ପକେଇଲି ତା ଭାତକୁ ମାନେ କଣ କିଲ ପୁରା ଭାତକୁ ସିଝା ଯାଏନି ଦର ସିଝା ତାପରେ ତାକୁ ଛାଣିକି ଆମର ଯୋଉ ବିରିୟାନୀ ଟା ନନଭେଜ ର ତିଆରି ହେଇଥାଏ ଯୋଉ ତରକାରୀ ଟା। ତା ଦେହରେ କଷାଳିଆ ଟା ତା ଦେହରେ ପକେଇକି ତା ଉପରେ ତମର ଥାଏ ଘିଅ ଘିଅ ପକାନ୍ତି। ତାପରେ ସସ୍ ପକାନ୍ତି। ତାର ଏତେ ଇଏ ଏମତି ସବୁ ବହୁତ ମସଲା ବିରିୟାନୀ ମସଲା ପଗନ୍ତି ତାପରେ ପିଆଜ ଛଣା ହେଇଥାଏ ଖାସ କରିକ ବିରିୟାନୀ ପାଇଁ ତ ସେଗୁଡା ପକାନ୍ତି। ଧନିଆ ପତ୍ର ପୋଦିନା ପତ୍ର ପକେଇକି ତାକୁ ଗୋଟେ ବାମ୍ଫ ଦିଆଯାଏ ଆକ୍ଚୁଆଲି ମାନେ ଧର ଆପଣ ଯେକୌଣସି ପାତ୍ରରେ ବସେଇଥିବେ ତାକୁ ଘୋଡେଇକି ତା ଚାରିିକରେ ପ୍ରାୟ ଅଟା ଦେଇ ଦିଅନ୍ତି। ଗୋଲା କରିକି ଯେମିତି ତା ଭିତର ବାମ୍ପଡା କୁଆଡେ ଯାଇ ନପାରେ।
ମାନେ ସେ ଯୋଉ ଚାଉଳକୁ ଆଉ ସେ ଚିକେନ ଯୋଉ କରଛନ୍ତି ତାଙ୍କୁ ଗୋଳେଇ ଦିଆ ହୁଏ ନା। ତାକୁ ମାନେ
ନା ନା ନା ନା ତାକୁ ଲେୟାର କରିକି ଦିଆ ହୁଏ। ଉପର ତାକ ତାକ କରିକି ଥାଏ। ଯେତେବେଳେ ସେ ରେଡି ହେଇଯାଏ ହଁ ହଁ ହଁ ସେମିତି ଲେୟର ଗୋଟେ ପରେ ଗୋଟେ ଲେୟର ହେକିଥାଏ।
କେତେଟା ଲେୟାର ଦିଆ ହୁଏ ଦି ଦିଟା ନା ତିନିଟା ନା ଗୋଟେ ନା ଏମ
ଆପଣ ନାଇଁ ସେମିତି ଏମ କେୟାର ନାଇଁ ଆଚୁଲି ଧର ଆପଣଙ୍କର ଖାଇବା ଲୋକ ବହୁତ କମ ଅଛନ୍ତି। ତ ଆପଣ ସେ କ୍ୱଟିଟି ଅନୁସାରେ ଆପଣଙ୍କ ଇଏ କରୁଥିବେ ନା। ତ ଦିଟା ଫାଷ୍ଟ ଆମର କି ତାପରେ ତା ଅଧିକ ଲୋକ ଅନୁସାରେ ଅଧିକ ଲେୟ ହୁଏ ଗୋଟେ ଲେୟ ହେଇିବ ଦିଟା ଲେୟର ହେଇଯିବ। ହଁ ଯେମିତିରେ ସବୁ ହେଇଯିବ।
ହଁ ହଁ ମାନେ କ୍ଵାଣ୍ଟି ଅନୁସାରେ ତାଙ୍କ ମାନେ କେତେ ଲୋକଙ୍କୁ ଦେଖିକି ଆମେ କେତେ କରିବା ଆଉ।
ହଁ ହଁ ହଁ।
ଆଉ ବିରିୟାନୀ କଣ ଖାଲି ଖାଇବ ଆଇତା ଫାଇତା କିଛି କଣ ଖାଇଏବ। କଚୁମ୍ବର ରାଇତା।
ଥାଏ ସେ ଦହି ପାଣିରେ ବସ୍ ହଁ ଦହି ପାଣିରେ ଟିକେ ଚାଟ ମସଲା ନାଇଁ ନାଇଁ ଟିକେ ଚାଟ ମସଲା ଆଉ ଟିକେ ଲୁଣ ବାକି